ଟଣା ଆଖାଳ
ନମସ୍କାର୍ ଶୁଭ ପ୍ରଭାତ।
କନ୍ କରୁଚନ୍ତି?
ଆମେ ଏଇ ବର୍ଷା ଦିନରେ ଘରେ ବସିକି ବର୍ଷା ପାଗର ମଜା ନେଉଛୁ।
ଆଉ ସବୁ ଦେହ ପା ସୁସ୍ଥ ଅଛି?
ହଁ।
ଆପଣ ଆପଣ ବର୍ଷା ପାଗର ମଜା ନେଉଚନ୍ତି ଆମେ ତ ସଖାଳ ନିତ୍ୟକର୍ମ ସରିନି ଆଉ। କଣ ମଜା ନବୁ ସଖାଳୁ ତ କାମ କରି କରିକା ଦିନ ଯାଉଛି ଆଉ।
ଆପଣ ସକାଳୁ କି କି କାମ ମାନ ସବୁ କଲେ?
ସଖାଳୁ ଉଠିଲୁ ସଖାଳୁ ତ ଘର ଦ୍ୱାର ଏଇ ଝାଡୁ ପୋଛା କରିବା ତାପରେ ପିଲାମାନଙ୍କ ପାଇଁ ଚା ଜଳଖିଆ ବନା କରିବା ଆଉ ଗାଈ ଗୋରୁ ଉଁ ଟିକେ କାମ କରିବା ତାପରେ ଆମର ଗାଈ ଅଛନ୍ତି ଚାରି ପାଞ୍ଚ୍ ଟା ଖାଇବାକୁ ଦବା ତାପରେ ଗାଈ ଦୁହିଁବା ଆଉ ଏମିତି ସବୁ ଗୁଆଳ ଗୋବର କାମ କରିବା ଗାଈ କ୍ଷୀର ନେଇକି ଆସୁଚି ଆମର କ୍ଷୀର ଗାଡ଼ି ତାକୁ ନେଇକି ଦବା।
ଆପଣଙ୍କର ଆଜ୍ଞା ଆପଣଙ୍କର କେତୋଟି ଗାଈ ଗୋରୁ ଅଛି?
ମୋର ଏଇ ପାଞ୍ଚଟା ଗାଈ। ଅଛନ୍ତି ଦର୍ଶି ତିନଟି ଆଉ ଦେଶୀ ଦିଟା। ଆଉ ଘର ପାଖରେ ନାଗୁ ଆମର ଦେଇଦଉ କ୍ଷୀର। ଆଉ ତାପରେ କ୍ଷୀର ଗାଡି ଆସେ ତାକୁ ନେଇକି ଦେଇଦିଅନ୍ତୁ ଆଉ। ଆଉ ତାପରେ ଗାଈ ଗୋରୁଙ୍କୁ ଟିକେ ବନ୍ଧା ଚନ୍ଦା କରିବା କାରଣ ଏଇନା ଧାନ ଟାଇମି। ଆଉ ଗାଈ ଗୋରୁଙ୍କୁ ତ ବାହାରକୁ ଛାଡି ପାରିବାନି ତେଣୁ କରି ଏଇ ଘର ପାଖରେ ଟିକେ ପଡିଆରେ ନେଇକି ବାନ୍ଧିବା। ଆଉ ଘାସ କାଟିକି ଆମ ଶଶୁର ଆଣିକି ଦିଅନ୍ତି। ଆଉ
ଆଜ୍ଞା।
ହ ଆଉ ଘର ପାଖେରେ ଆମର ନାଗୁଆ ସବୁ କରିଦେଇଚୁ କ୍ଷୀର ନେଇକି ତାଙ୍କୁ ଘରମାନଙ୍କ ସବୁ ଦେଇଦିଉ।
ହଁ
ଆଉ ଛକ ଆସେ ଗାଡ଼ି ଘର ପାଖ ଜଣଙ୍କ ଘରକୁ ଆସେ ଗୋଟେ କ୍ଷୀର ଗାଡ଼ି। ସେଇଥିରେ ଯେତିକି ହେଲା ଦେଇଦଉ ଆଉ ଅଳ୍ପ କିଛି ର ରଖିକି ଏଇ କ୍ଷୀର ଏ ଯେଉ ଦହି ଛେନା ଘିଅ ଏମିତି କରୁ।
ଆଜ୍ଞା।
ହ ଘରେ ଖାଇବା ପାଇଁ ଆଉ କେତେ କିଣିକି ଆଜିକାଲି ଆଉ ଘିଅ ତ ଯେଉଁ ରେଟ୍ ହେଲାଣି।
ଆଉ ସେଥିପାଇଁ ଘିଅ କିଣିକି ଆଉ ଖାଇହବ। ଛେନା ଯଦି ଖଣ୍ଡେ କିଣିବୁ ଶହେ ଦୁଇଶହ ନହେଲେ ଆଉ ହଉନି। ତେଣୁକରି ସେ ଘରେ ଛେନା ଟିକେ ଆମ ଛୁଆ ଖାଇବାକୁ ପିଠାପଣା ଖା ଖାଇବାକୁ ଟିକିଏ ଭଲ ପାଆନ୍ତି। ତେଣୁକରି ସେ ଛେନାଫେନା କରିଲେ ପିଠା କରେ ଛୁଆ ଖାଆନ୍ତି।
ଆଉ ଘିଅ ସେଥିପାଇଁ କରେ। ବର୍ଷା ଦିନ ଥଣ୍ଡା ଫଣ୍ଡା ହଉଚି ପିଲାମାନଙ୍କୁ ଏ ହାତରେ ଟି କେ ଘିଅ ପକେଇଦେଲେ ଛୁଆ ଖାଇବାକୁ ଟିକେ ଭଲ ପାଆନ୍ତି। ଆଉ କିଛି ନାଗିଖିଆ ହେଲେ ହଉ ନହେଲେ ନାଇଁ ଘିଅ ପକେଇଦେଲେ ଭାତ ଖାଇଦେବେ।
ଆଜ୍ଞା।
ଆଉ ଆପଣ ସବୁ କଣ କରୁଚନ୍ତି? ଆପଣଙ୍କର ଗାଈଗୋରୁ ଅଛି?
ଆଜ୍ଞା ଆମର ଅଛି ଆମର ଦୁଇଟି ଗାଈ ଅଛି। ଗୋଟିଏ ମଇଁଷି ଅଛି। ତାକୁ ନେଇକି ଆମେ ପ୍ରତିୟ ଦିନି ସକାଳେ ପଡିଆକୁ ନେଇକି ଚଢେଇକି ଆଣୁ। ଆଉ ତାଙ୍କର ଯେଦି ତ ଗୋବର ଖତ ଗାଈମାନାନଙ୍କର ସେ ସବୁ ଗୋବର ଗୁୁରାକୁ ଗୋଟେଇ ଗାଟେଇ ନେଇ ବାରିରେ ପକେଇ ତାକୁ ଗୁଣ୍ଡା ଘଷି ବିଭିନ୍ନ ଜାଳ ଜାଳେଣୀ ରୂପେ ଆମେ ବ୍ୟବହାର କରିଥାଉ। ସେଗୁଡ଼ିକ ଶୁଖିଗଲା ପରେ ଆମେ ତାକୁ ନେଇକି ଜାଳ କରୁଥାଉ। ଗୋବରରେ ତ ବିଭିନ୍ନ ପ୍ରକାର ଉପକାରିତା ରହିଛି। ଅବକାରିତା ମଧ୍ୟ ରହିଛି। ଗୋବରରେ ଧନୁଷ୍ଙ୍କାର ରୋଗ ମଧ୍ୟ ରହିଛି ସେଥିପାଇଁ ଆମେ ଆମର ମୁହଁର ମାସ୍କ ହାତରେ ଗ୍ଲୋଭସ ପିନ୍ଧିକି ବିଭିନ୍ନ କାମରେ ଲ କରିଥାଉ ନଚେତ ଗୋବର ଏକ ମାରାତ୍ମକ ଜିନିଷ ଅଟେ ଯାହା ଫଳରେ ଲୋକମାନଙ୍କୁ ଧନୁଷ୍ଙ୍କାର ରୋଗରୁ ରୋଗରେ ପକେଇବାକୁ ଚାହିଁଥାଏ ସେଥିପାଇଁ ଆମେ ଗୋବରକୁ ବିନା ହାତରେ
ତାକୁ ବିଭିନ୍ନ ପ୍ରକାର ମାଧ୍ୟମରେ ସହାୟତାରେ ଆମେ କାମଟିକୁ ସୁରୁଖୁରୁରେ କରିଥାଉ।
ଆଜ୍ଞା
ଆଜ୍ଞା ଆପଣ ଘିଅ କିପରି ଭାବରେ ବନେଇଥାନ୍ତି?
ଇଏ କଣ ଆମେ ଏଇ କ୍ଷୀର ସବୁଦିନେ ତ ବସଉ ମାଟି ବଢାରେ।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
ୟୁ ଏଇ କ୍ଷୀର ଯୋଉ ଆମର ଛୁଆ ଯେତିକି ଖାଇବା କଥା ଖାଆନ୍ତି। ଆଉ ଯେତିକି ରହେ ତାକୁ ଆମେ ଗୁଣ୍ଡା ଘଷି। ଗୋବରରେ ଯ ତିଆରି ହେଇଥାଏ ଗୁଣ୍ଡା ଘଷି ସେଆକୁ ଅଳ୍ପ ଅଳ୍ପ ଜାଳ ଦେଇକି ଆମେ ମାଟି ବଢ଼ାରେ କ୍ଷୀର ବସଉ କ୍ଷୀର ବସିଗଲେ ସେ ଭଲକି ସିଝିଗଲା ପରେ ସିଝିଗଲା ପରେ ତାର ଯୋଉ ସରଟାକୁ ଆମେ କାଢିକି ରଖୁ। ହଉ ସେଇ ସରଟେ କି ମାନେ ସାତ ଆଠ ଦିନ ଆମେ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ କି ରଖିଲା ପରେ।
ଆଜ୍ଞା।
ସାତ ଆଠ ଦିନ ରଖିଲା ପରେ। ଆଉ ସିଏ ତାପରେ ଆମେ ତାକୁ ଆଣିକି ଗୋଟେ ଜାଗାରେ ମାନେ ଅଲଗା ଜାଗାରେ ର ଖିକି ତାକୁ ଆମର ଯୋଉ ଡାଲି ଘଟାଟା ଭଳିଆ ଅଛି।
ହ
ଖୁଆ ଯେଉଁଟା କୁହନ୍ତି।
ଆଜ୍ଞା
ଆଉ ସେଇଟାରେ ଆମେ ତାକୁ ଏମିତି ଗୋଟେ ଖୁଣ୍ଟରେ ଦଉଡ଼ି ବାନ୍ଧିକି ଯେଉଁ ଆମେ ଘୁରଉ ତାକୁ। ବୁଲିଲା ପରେ ତାକୁ ମନ୍ଥିଲା ପରେ ସେ ତାର ଲହୁଣୀଟା ବାହାରେ। ସେ ଲହୁଣୀଟା ସେ ଯେମତି ଟିକେ ବିଣ୍ଡା ବିଣ୍ଡା ହେଇଯିବ ସେଠୁ ତା ପାଣି ପୁରେଇ ଦେଇକି ସେଇ ଲହୁଣୀଟାକୁ ଗୋଟେ ଜାଗାକୁ ଆମେ ବାହାର କରିଦଉ।
ଆଜ୍ଞା।
ସେ ଲହୁଣୀ ବାହାରି ପରିଲା ପରେ ଯୋଉଟା ଦହିଟା ରହିଛି ତାକୁ ଆମେ କଣ କରିବୁ ନା ବସେଇ ସେମତି ପୁରା ଧୀରେ ଧୀରେ ଯୋଉ ଗୁଣ୍ଡା ପକେଇ ଦେଇକି ଧୂଆଁ ଟିକେ କରିଦୋଉ। ଫାଷ୍ଟ ଧୂଆଁ ଟିକେ ପଲେଇଲା ପରେ ନିଆଁ ଯେମିତି ହେଇଯିବ ତାକୁ ଗୋଟେ ଜାଗାରେ ଯୋଉ ଛେନା ବଢା ଥାଏ ଆମର ମାଟି ବଢା
ଆଜ୍ଞା।
ସେଇଥିରେ ଦହିଟାକୁ ପୁୁରେଇକି ବସେଇଦବୁ ସିଏ ହେଇଯିବ ଛେନା। ତାପରେ ଏଇ ଯୋଉ ଲହୁଣୀଟାକୁ ଆମେ ବାହାର କରିଥିବୁ ତାକୁ କଣ କରିବୁ ନା ସେମିତି ଅଳ୍ପ ଜାଳ ଟିକିଏ ଦେଇକି ମାନେ ନିଆଁ ଟିକେ କରିକି କଡ଼େଇ ହଉ ନହେଲେ ଆମର ମାଟି ବଢ଼ା ହଉ ସେଇଥିରେ ସେଇଟାକୁ ଆମେ ବସେଇବୁ ସେ ବସେଇ ଦେଲାପରେ ଧୀରେ ଏଥିରେ ସେ ଟିକି ଟିକି ଫୁଟି ଫୁଟି ଫୁଟି ଫୁଟି ଫୁଟି ଫୁଟି ତାର ଯୋଉ ଘିଅଟା ଉପରୁକୁ ବାହାରି ପଡ଼ିବ। କୁ ଆମେ ଗୋଟେ ଚା ଛଣା ହଉ ନହେଲେ ଏଇ ଯୋଉ ଆମର ଧୋତି କପଡ଼ା ସେଇଥିରେ ଆମେ କଣ କରିବୁ ନା ସଫା କରିକିନା ସେଇଥିରେ ଘିଅଟାକୁ ଛାଣିକି ଡବା ହଉ ନହେଲେ ଆମର ବୋତଲ ହଉ ସେଇଥିରେ ପୂରେଇକି ରଖି ଆଉ ତା ଦେହରୁ ସେ ଯୋଉ କୋ କୋରୁଅ ବି ବାହାରେ ସେଇଟାକୁ ଛୁଆ ଖାଆନ୍ତି ମୁଢ଼ି ଗୋଳେଇକି। ସେଇଟା ଖାଇଆକୁ ଟିକେ ଭଲ ଲାଗେ। ଲୁଣ ଟିକେ ଆଉ ମୁଢି ପକେଇ ଦେବେ ତାର ଖାଇବାର ମଜା ଅଲଗା।
ଆଜ୍ଞା।
ଆପଣଙ୍କର କଣ ସବୁ କୁହନ୍ତୁ? ଆମେ ତ ଏମିତି ହିଁ କରୁ ଆପଣଙ୍କ ଆଡେ ଅଲଗା କଣ କରନ୍ତି ନା ନାଇଁ?
ଆମର ମୋ ମାଆ ତାର ବିଭିନ୍ୟ ପଦ୍ଧତିରେ କରିଥାଏ। ମୋର ସେଥିରେ ଜ୍ଞାନ ନାହିଁ କାରଣ ମୁଁ ସେ ସବୁ କାମ କରିନଥାଏ। କି ଶିଖିବି ନାହିଁ। ଯାହା ଫଳରେ ଦେଖି ମତେ ଖାଇବାକୁ ବହୁତ୍ ସୁନ୍ଦର ଲାଗି
ଆଜି ଦି ପ୍ରହର ବେଳା କଣ ଆଜି ସଖାଳ ଖାଇବା ପାଇଁ କଣ ହେଇଛି?
ଆଜି ସକାଳେ ଆମେ ଚୁଡ଼ା ସନ୍ତୁଳା କରି ଖାଇଲୁ।
ଆମର ତ ଏଇ ଏବେ ଉଁ ଯୋଉ ଆମର କଲରା ଟିକେ ଭାଜିଛି। ଆଉ ସଜନା ଛୁଇଁ ଆଳୁ ତାକୁ ଟିକେ ସୋରିଷ ମସଲା ଦେଇ କି ତାକୁ ଭାଜିଛି ଆଉ ସଜନା ଶାଗ ଆଉ ଆମର ବାଡ଼ିରେ ହେଇଥିଲା ଖଡ଼ା ଶାଗ। ତାକୁ ଆଣିକି ଭାଜିଛୁ ଆଉ ବଡ଼ି ଚୁରା କରିଛୁ। କାରଣ ସକାଳୁ ଆମର ଉଁ ଖରା ହଉ ବର୍ଷା ହଉ ଶୀତ ହଉ ସ ଆମର ପ୍ରଧାନ ଖାଦ୍ୟ ହଉ ଆଜି ଆମର ପଖାଳ। ଓଡ଼ିଆ ଘରର ପଖାଳ ମାନେ ଅଛି, ଆଉ କିଛି ଦରକାର୍ ହିଁ ନାହିଁ।
ଆଜ୍ଞା।
ଆଉ ପଖାଳ ସହିତ ବଡିଚୁରା ଟିକେ ହେଇଲେ, ଜାଣିଥିବେ ତାର ଯୋଉ ମଜା। ଆଶା, ବଡ଼ିଚୂୁରାକୁ ଶାଗ ଭଜା ଏଠି ଛୁଇଁ ବେସର ଭଜା, ଆଉ ଖାଇ ଦେଲେ ତ ସଇଲା, ଦିନସାରା ଖାଇବାକୁ ଦିଅନ୍ତୁ ନ ଦିଅନ୍ତୁ ଦିନ ପଳେଇବ ଆଉ।
ଆଜ୍ଞା।
ଆପଣ ସକାଳୁ ପଖ୍ ପଖାଳ ଖାଆନ୍ତି ନା ନାଇଁ? ସକାଳୁ ଏଇତ ଛତୁଆ ସମସ୍ତେ ଖାଉଚନ୍ତି, ଛତୁଆ ଚୁ ଚୁଡ଼ା ଏଇଭଳିଆ ଖାଉଚନ୍ତି, ତାପରେ ଆମର ନଅଟା ଦଶଟା ବେଳକୁ ପଖାଳ ଖିଆ ହେଉଚି। ଆପଣଙ୍କର ଖାଆନ୍ତି ନା ନାହିଁ?
ହଁ ନିଶ୍ଚିତ, ଆମେ ଅପରାହ୍ନରେ ପଖାଳ ଭାତ, ଆମେ ଓଡିଆ ଭାରି ବଢିଆ। ଓଡ଼ିଆ ମାନେ ପଖାଳ ତ ନିଶ୍ଚିନ୍ତ, ଖାଇବା ହିଁ ସୁନିଶ୍ଚିନ୍ତ ଅଟେ, ପଖାଳର ସ୍ଵାଦ ବହୁତ ସୁନ୍ଦର ଅଟେ, ଦେହରେ ସେ ବହୁତ ସାରା ଭିଟାମିନ୍ ଯୋଗ୍ ଯୋଗାଇଥାଏ, ଯାହା ଫଳରେ କି ବିଭିନ୍ନ ରୋଗ ପ୍ରତିଶୋଧ ରୋଗରୁ ଆମକୁ ସେ ରକ୍ଷା କରିଥାଏ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଯାହା ଫଳରେ କି, ପଖାଳ ଆମ ଓଡିଆ ମାନଙ୍କର ଅତି ପ୍ରିୟର ଖାଦ୍ୟ ଅଟେ, ଆମେ
ଯାହା ହଉ, ଯାହା ହଉ ବାନ୍ଧବୀ ଆଉ ଆପଣଙ୍କର ମୂଲ୍ୟବାନ୍ ସମୟ ଆମକୁ ଦେଇଥିବାରୁ ଭଲ ଲାଗିଲା। ଆଉ ଏମିତି କେତେବେଳେ ଫାଙ୍କା ହେଇକି ଆପଣ ଏମତି କଥା ହଉଥିବେ ଆମ ସହିତ ବି ଆମେ ଆପଣଙ୍କଠୁ କିଛି ଶିଖ୍ ଶିଖିପାରୁଥିବୁ, ଆପଣ ଆପଣ ବି ଆପଣ ମୂଲ୍ୟବାନ୍ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ୍। ଆବେ ରଖନ୍ତୁ।
ଧନ୍ୟବାଦ, ଆଜ୍ଞା।